ହୁଁ। ହୁଁ।
ଆଉ କଣ କରୁଚ?
ବସିଚି ଆଉ। ମୁ କହିଲି ଡେପୁଟି ଜାଇଛୁ।
ହାଲ।
ହଁ।
କଣ କରୁଚୁ?
ଏଇଠି ବସିଚି ଆଉ।
ଆଉ ଆଉ କଣ ଖାଇଲ ଆଜ୍ଞା?
ଅଇକା ଇପି।
ଆଉ ଆଉ ରାତିରେ କଣ ଖାଇବୁ?
ରାତିରେ ପଖାଳ।
ହୁଁ। ମୁଁ ଆଜି କିଛି ଜଳ ବିଷୟରେ ତତେ କହୁଛି ହେଲା ତୁ ତ ଜାଣିଥିବୁ ମାନେ ଜଳ ଆମ ପାଇଁ କେତେ ଇମ୍ପୋର୍ଟାଣ୍ଟ ଆମର ମାନେ ମାନେ ଦୈନନ୍ଦିନରେ ଜଳର କେତେ ଆବଶ୍ୟକ ତୁ ଜାଣିଥିବୁ। ମାନେ ସକାଳୁଠୁ ଉଠିବାଠୁ ରାତିରେ ଶୋଇବା ଯାଏ ଜଳ ଆମ ମୋ ପାଇଁ ବହୁତ ଇମ୍ପୋଟାଣ୍ଟ।
ହଁ।
ସକାଳୁ ଉଠିଲୁ ଯେମିତି ଫାଷ୍ଟ ମୁହଁ ଧୁଆ ଧୁଇ ଗାଧେଇବା ମାନେ ଆମେ ନ ଖାଇକି ରହିପାରିବା କିନ୍ତୁ ଆମେ ପାଣି ନ ପିଇକି ରହିପାରିବା କି?
ନାଇଁ।
ହୁଁ ଜଳ ଆମପାଇଁ କେତେ ଗୁଣେ ଜାଣିଥିବୁ ଆମ ଦୈନନ୍ଦିନ ଜୀବନରେ ଆମେ ପ୍ରାୟ ସବୁ ସମୟ ଜଳ ଆବଶ୍ୟକତା କରି ଥାଉ ନାଁ ନାଇଁ।
ହଁ।
ଆମେ କଣ ସମଗ୍ର ଜୀବଜଗତ ଆମେ ମାନେ ପଶୁପକ୍ଷୀ ହଉ, ଗଛ, ବୃକ୍ଷ ସମସ୍ତେ ମାନେ ଜଳ ହିଁ ମାନେ ଦରକାର ହଉଛି ସେମାନେ ପଶୁ ପକ୍ଷୀ ବି ପାଣି ପିବେ ତା ସେମାନେେ ବଞ୍ଚିବେ ନା ନାଇଁ ଗଛ ଯୋଉ ଆମେ ସବୁ ଲଗୁଛେ ସେ ସେ ପୁଣି ପାଣି ଦରକାର ନା ନାଇଁ ସେମାନେ ସେ ପାଣି ପାଇଲେ ବଞ୍ଚିବେ। ସେମାନେ କେମିତି ବଞ୍ଚିବେ?
ହୁଁ।
ସେମତି ଆମେ ପାଣି ପିଇବା ହଉ ଗାଧେଇବା ହଉ ଲୁଗା ସଫା ହଉ ରୋଷେଇ ବାସ ବାସନ ମଜା ଜା ମଜି ସବୁ ଥରେ ଆମର ଜଳ ଦରକାର ହଉଛି ନା ନାଇଁ।
ହୁଁ।
ଆମେ ଯେତେ ଚାହିଁବା ମାନେ ଜଳକୁ ଆମେ ମାନେ ରଖିବା। ମାନେ ବେଶୀ ଆମେ ନଷ୍ଟ କରିବାନି ଆଉ ଆମୋଫୁଣି ଯୋଉ ଖାଉ ସେ ଚାଉଳ ହଉ ମାନେ ଯଉ ବି ମାନେ ପନିପରିବା ସେ ସବୁ ମାନେ ଚାଶ୍ ଶ ଜମିରେ ଜଳ ଦରକାର ହଉଛି ନା ନାଇଁ‌। ହଁ ସବୁଦିନ ଆମେ ଦୈନନ୍ଦିନ ଜୀବନରେ ଜଳ ତ ବହୁତ ନାଇ ଆମେ ନା ଆମେ ଆଉ ଭାତ ଟା ଖାଉଛେ କିନ୍ତୁ ଭାତଟା ଆମେ ନା ପାଣି ଦେଲାଳୁ ସେ ରୋଷେଇ ହଉଛି ନା ନାଇଁ।
ହୁଁ।
ହୁଁ ଆମ ଜଳ ଆମ ମାନେ ବହୁତ ଆବଶ୍ୟକ ଆମେ ଯେତେ ଚାହିଁବା ହଁ ଜଳର ମାନେ ରଖିବା ବ୍ୟବହାର ମାନେ ଟିକେ ଅଳ୍ପ କମ ଖର୍ଚ୍ଚ କରିବା ବେଶୀ ନଷ୍ଟ କରିବେନି ଯେମତି ଜଣେ ଜଣେ ସେମିତି ପାଣି ପାଇପ୍ ଖୋଲି ଦେଇକି ବୁଲୁଥିବେ। ଜଳ ନଷ୍ ଚ ଲା ନା ନାଇଁ ଯେତେ ଆମ ଯେତିକି ଦରକାର ଆମ ସେ ଏତିକି ଆବଶ୍ୟକ ଅନୁଯାୟୀ ଆମେ ଖର୍ଚ୍ଚ କରିବା ନା ଆଉ ଆମେ ପୁଣି ଯୋଉ ଇଲେକ୍ଟ୍ରି ବିଦ୍ୟୁତ ଫ୍ୟାନ୍ ଫ୍ୟନ୍ ସବୁ ସବୁ କୋଉଠି ସେ ମାନେ ବିଦ୍ୟୁତ ଟା କୋଉଠୁ ଉତ୍ପାଦ ହଉଛି ସେଇ ଜଳ ରୁ ହିଁ ହଉଛି ନା ନାଇଁ।
ହୁଁ।
ହୁଁ ଆଉ ହଁ ଆମେ କେମିତି ଜଳ ମାନେ ସମସ୍ୟା ସମାଧାନ କରିବା? ଆମେ ଯି ବର୍ଷା ଯେତେବେଳେ ହଉଛି ଜଳକୁ ଆମେ ଷ୍ଟୋର କରି ରଖି ପାରିବା। ମାନେ ଘର ଛାତ ଉପରେ ପଡୁଥିବା ବର୍ଷା ଜଳକୁ ବି ସଂରକ୍ଷଣ ର ରଖିପାରିବା। ସେତେବେଳେ ଆଉ ବୋହୁତ ଆବଶ୍ୟକ ଆମ ପାଣି ହଉଛି ଆମ ପାଇଁ ପ୍ରକୃତିରେ ଗୋଟେ ଅମୂଲ୍ୟ ଉପହାର ନା ନାହିଁ।
ହୁଁ।
ଆମେ ତାକୁ ୱେଷ୍ଟ ହବାକୁ ଦବାନି। ହୁଁ ପଶୁ ପକ୍ଷୀ ମନୁଷ୍ୟ ଠୁ ଆରମ୍ଭ କରି ପଶୁ ପକ୍ଷୀ ଗଛ ଲଟା ପୃଥିବୀର ସମସ୍ତ ପ୍ରାଣୀ ଜଳ ଉପରେ ନିର୍ଭର କରିଥାଏ। ତେଣୁ ଆମକୁ ସଂରକ୍ଷଣ କରିବା ବି ଉଚିତ। ଜଳ ସଂରକ୍ଷଣରେ ଜଳକୁ ଅ ବୁଝିବା ପ୍ରକାରରେ ବିଭିନ୍ନ ପ୍ରକାର ବ୍ୟବହାର କରିବା ଉଚିତ ଏବଂ ଅଧିକ ଜଳର ଅପଚୟକୁ ରୋକିବା। ହେଲା।
ହୁଁ।
ହୁଁ। ଜଳ ଆମର ସବୁଠି ଦରକାର। ତ ଜଳକୁ ଆମେ ବେଶୀ ୱେଷ୍ଟ କରିବାନି। ହେଲା ହୁଁ କେମିତି ସଂରକ୍ଷଣ କରିବା ମାନେ କହିଲୁ।
ତୁ ମିତି
ହୁଁ
ଅଧିକ ମାନେ ଜଳକୁ ଯେତିକି ଦରକାର ସେତିକି ଜଳ ଅ
ହଁ ମ ଯେତିକି ଆମର ମାନେ ହେଇଯାଉଛି। ଆମେ କଣ ପାଇଁ ଆମର ବାଲ୍ଟିଏ ପାଣିରେ ଆମର ଗାଧୋଇବା ହେଇଯାଉଛି ଆମେ କଣ ପାଇଁ ଦି ବାଲଟି ସାରିବା। ସେ ବାଲଟିଏ ହିଁ ଆମେ ଖର୍ଚ୍ଚ କରିବା ନା ହଁ। ସେମତି ଆମ ନଈରେ ନଈରେ ଆମେ କଣ ଆମେ ଗାଧିଉଛୁ ନା ନାଇଁ।
ହଁ।
ହଁ ସେ ପାଣିଟା ମାନେ ଆମେ ଜାଣିଛେ କି ଶୁଦ୍ଧ କି ବିଶୁଦ୍ଧ। ଆଉ ଏବେ ତ ସବୁ ମାନେ କଳକାରଖାନା ବନି ଯାଉଛି ସେମାନେ ବି ଅପରିଷ୍କାର ପାଣି ସବୁ ଛାଡି ଦଉଛ ନା ନାଇ ସେ ନଦୀ କୁ
ହଁ ସମୁଦ୍ରରେ। ସମୁଦ୍ରରେ ବି ଏବେ ନ୍ୟୁଜ ଦେଖଉନି ସମୁଦ୍ର ପାଣିରେ ବି ଯୋଉ ହୋଟେଲ ମାନଙ୍କ ପାଣି ସବୁ ଛାଡି ଦେଉଛନ୍ତି।
ହଁ ଜଳ ଟା କଣ ଜଳ ହେଲା ଶୁଦ୍ଧ ଆମେ ତାକୁ ଯଦି ବିଶୁଦ୍ଧ କରିବା ସେ ଆମର କ୍ଷତି ହବ ନା ଯେମିତି ନଈ ନ- ନଦୀ ପାଣିରେ ଆମେ ଏଇଠି ଗାଧୋଉଛେ ଆମେ ନଦୀରେ ଗାଧୋଉଛେ ମାନେ ଆଗରେ ଯୋଉ ସବୁ ରହିଲା କଳକାରଖାନା ହଉ ସେ ଯେତେ ବି ଯା ସେମାନେ ସବୁ କଣ କରୁଛନ୍ତି ତାଙ୍କ ଅପରିଷ୍କାର ପାଣି ସବୁ ନ ଦିରେ ମିଶୁଛନ୍ତି ଆମେ ସେଇ ପାଣିରେ ଗାଧେଇଲେ କଣ ହଉଛି ଆମର ହିଁ କ୍ଷତି ହଉଛି ନା ଆମର ମାନେ ସ୍କିନ୍ ଇନଫେକ୍ସନ ହଉଛି ଅ ଯାଦୁ କାଛୁ ଚର୍ମ ରୋଗ ହଉଛି। ତ ପୁଣି ମଇଁଶି ଫଇଁସି ହଁ। ଜଣେ ଜଣେ ଅଛନ୍ତି ମାନେ ମଇଁଷି ହଇଁଷି ନେଇକି ଗା ଧୋଉଛନ୍ତି। ତାଙ୍କ ଦେହରେ ପୁଣି ଟିଙ୍କ ହେରିକା ଲାଗୁଛି ନା ନାଇଁ। ସେମାନେ ସେ ମାନେ ସେ ପାଣିରେ ଭାସି ଗାଧେଇଲେ ତାଙ୍କ ଦେହରେ ଯେତିକି ଅପରିଷ୍କାର ସବୁ ଆମ ଦେହେ ଲାଗିଲା ନା ଆଉ।
ହୁଁ।
ହେଲା ହଁ ତ ନଦୀ ପାଣି ଗାଧୋଇବା ମାନେ ଖରାପ ନୁହଁ ଭଲ। ଭଲ ପାଣି କିନ୍ତୁ ଆମେ ହିଁ ଖରାପ କରୁଛେ ନା ଆମେ ଖରାପ କରୁଛେ ଆମରି କ୍ଷତି ହଉଛି ତ ଆମେ ଯେତେ ଚାହିଁବା ତାକୁ ଶୁଦ୍ଧ ରଖିବା ମାନେ ଆମେ ଆଉ କୋଉଠି ବି ଜେ ଅଛନ୍ତି ଅଳିଆ ଆବରଜ ଘରର ସବୁ ନେଇକି ନଦୀରେ ପକେଇ ଦିଅନ୍ତି କଣ ପାଇଁ ଆମେ ଗାତ କରିକି ତ ପକେଇ ପାରିବା ନା। ଗୋଟେ ଜାଗାରେ ଗାତ କରି ନହେଲେ ନିଆଁ ଲଗେଇ ହଁ।
ନା ଆଉ ଜଣେ କଲେ କଣ ସବୁ ଇଏ ହେଇଯିବ ସବୁ ଲୋକ ସବୁ ଲୋକ
ବୁଝିବା ଦରକାର।
ହଁ ସବୁ ଲୋକ କରିବା ଦରକାର କ ଆମେ ଏକଲା କଲେ କଣ ଦୁନିଆ ତ କେତେ ଲୋକ ଚଳୁଛନ୍ତି ନା ସମସ୍ତେ କରିବା ଦରକାର ନା।
ହୁଁ ତ ସମସ୍ତଙ୍କୁ ଆମେ ଯେତିକି କରିପାରିବା ଆମେ କରିବା ଆମେ ଆମେ ଜଣଙ୍କୁ ବୁଝେଇବା ସିଏ ବୁଝିଲା ସିଏ ଆଉ ଜଣଙ୍କୁ ବୁଝେଇବା ଏମିତି ହେଇ ହେ ତ ହେଇପାରିବ ନା।
ହଁ।
ହୁଁ। ପରିବେଶ ଯେତେ ସୁରକ୍ଷା ରଖିବା ଆମ ଚାରିପାଖ ମାନେ ଆମ ପାଇଁ ଭଲ ଯେମତି ଏବେ ଆର ଆର ମାସରେ ବର୍ଷା ସିଜୀନ ଆସି ଯିବ।
ହୁଁ।
ସମସ୍ତେ ଏବେ କଣ ଖରା ଦିନ ପଇଡ ହରିକା ପିଉଛନ୍ତି ନା ନାଇଁ ସମସ୍ତେ କଣ କରିବା ପଇଡ଼ ପିଇଲେ ଆଉ କଣ ତାକୁ ଭାଙ୍ଗିଲେ କି ସେମତି ଗୋଟେ ରହିଲେ ସେମତି ତାକୁ ପକେଇ ଦେଲେ। ଏ ବର୍ଷା ସିଜିନ ଆସିଯିବ କଣ ହବ ବର୍ଷା ପାଣି ସବୁ ସେ ପଇଡ଼ ଭିତରେ ପସିବ। ସେଇଠୁ କଣ ହୁଏ ତା ଦେହରେ ମଶା ମାନେ ଘର କରି ରହିବେ। ପୋକ ତ ହେବେ ଡେଙ୍ଗୁ ରୋଗ ଆର ମାସରେ ବର୍ଷା ହବ ସବୁଠି ପାଣି ଜମିବ ଆମେ ଯେତେ ମାନେ ଆମେ ଅଳିଆ ଆବର୍ଜନା କରିବା ମାନେ ଯୋଉ ପଡୁଛି ଡବାଡବି ସବୁ ସେତ କଣ ବର୍ଷା ପାଣି ସବୁ ରହିଲା ସେଥିରେ ସବୁ କଣ ମା ସେମାନେ ଜନ୍ମ କଲେ ତାଙ୍କ ତାଙ୍କ ବଂଶ ବିସ୍ତାର କଲେ। ସିଏ ଏରା କଣ। ସେ ଡେଙ୍ଗୁ ସେମାନେ ଆମକୁ କାମୁଡିଲେ ଆମକୁ ଡେଙ୍ଗୁ ରୋଗ ହୋଉଛି। ତ ଆମେ ଦେ ଦେଖିବା କି ଯୋଉଠି ବି ମାନେ ପାଣି ଜମିକି ଥିବ ଆମେ ତାକୁ କଣ କରିବା ତଳେ ଢାଳି ଦବା ତଳେ ଢାଳିଲେ ହଁ ଢାଳି ଦେଲେ ସେ ଆଉ ମ
ମାନେ ବେଶୀ ଦିନ ଦିନ ଅଧେ ରଖିଲେ କିଛି ନାହିଁ। ସବମାନେ ବେଶୀ ଦିନ ପାଣି ଟା ଜମିକି ରହିଲେ
ଖଣ୍ଡ ରହିଲେ ଜମିକି ରହିଲେ ସିଏ ହବ ମଶା। ହଁ ଆମେ ଯୋଉଠି ବି ଦେଖିବା ହଁ ମଶା ତ ବି ହୁଅନ୍ତି ମଶା ମାନେ ଘର କରିଥାଅନ୍ତି ଆଉ। ସେଇଗୁରା କାମୁଡ଼ିଲେ ଆମକୁ ଡେଙ୍ଗୁ ରୋଗ ବି ହୁଏ ହୁଁ। ହଁ ବର୍ଷା ବର୍ଷା ଦିନେ କଣ ହୁଏ ବେଶୀ ଲୋକଙ୍କ ଦେହ ଖରାପ ହୁଏ ନା ନାଇଁ ଝାଡା ହୋଉ ଜର ହୋଉ ହଁ ମାଛି ମାନେ କଣ ବାହାରେ ଏଠି ସେଠୀ ବସିଲେ ଯେତେ ମାନେ ପରିବେଶ ସୁରକ୍ଷା ରଖିବ ଖାଦ୍ୟ ଆମେ କଣ ରୋଷେଇ କଲେ ଆମେ ସେମତି ମେଲା ରଖିଦୋଉଛେ କଣ ପାଇଁ ଆମେ ଘୋରେଇକି ରଖିବା ତାକୁ କାହିଁକିନା ମାଛ ଛି ବର୍ଷା ଦିନେ କଣ ମାଛିରା ସବୁ ବୁଲିବେ। ପୋକ ତ ପଡିବେ ମାଛି ମାନେ ଯୋଉ ବୁଲୁଛନ୍ତି ହଁ ସେମାନେ କୋଉଠି କୋଉଠେ ବସନ୍ତି ତାଙ୍କ ଗୋଡରେ କେତେ କଣ ଜୀବାଣୁ ହେରିକା ଲାଗୁଛି। ସେମାନେ କଣ ଆସିକି ଆମ ଖାଦ୍ୟରେ ବସିଲେ ସେ ଖାଦ୍ୟରେ ଆମେ ଆମେ ସେ ଖାଦ୍ୟକୁ ଖାଇଲେ ଆମ ଦେହ ଖରାପ ହେଲା। ସେଇଥିାଇଁ ବର୍ଷା ଦିନ ଯେତେ ପରିବେଶ ସୁରକ୍ଷା ରଖିବ ମ ଡେଟଲହେଫ ଫରିଆରେ ଯୋଉ ଫିନାଇଲି ହେରିକା ଘର ଦ୍ଵାର ପୋଛିବ ଆଉ ମାଛି ହେବି କି? ଆଉ ଚାରି ପାଖ ମାନେ ଅଳିଆ ଆବର୍ଜନା ହବାକୁ ଦବନି। କୋଉଠି ଅଳିଆ କରିଦେଇବନି ହୁଁ ଘର ଚାରିପାଖ ସଫା ରହିଲେ ଆମେ ବି ମାନେ ମାନେ ସୁରକ୍ଷିତରେ ରହିବା। ହୁଁ ଯଦି ଘର ଚାରି ପାଖ ଆମେ ଅସ୍ନା କରି ପକେଇବା ହଁ ଆମକୁ ହିଁ ରୋଗ ହବନା।
ହୁଁ।
ହୁଁ। ଯେତେ ଚାହିଁବା ଆମେ ପରିବେଶ ସୁରକ୍ଷା ରଖିବା ଆମର ଆମ ଚତୁଃପାର୍ଶ୍ଵ ଆମେ ଯେତିକିରେ ବି ଚଳୁଛେ ଆମେ ଆମ ରଖିବା ଭଲ। ସବୁବେଳେ ଘାସ ଫାସ ହେଲେ ଉପଡ଼ା ପଡି କରିଦବା। ଯଦି ବେଶୀ ବଣ ହେରିଆ ହବ ସବୁ ରହିବେ ନା ଜ ତୁ ସାପ ହେରିଆ ସବୁ ରହିବେ।
ହୁଁ।
ବୁଝିଛ ହଁ। ସବୁବେଳେ ସଫା ରହିବୁ ଯେତିକି ଟିକେ ବୁଦା ବୁଦା ହେଲା ସବୁ ସଫା କରିଦବ। ହେଲା। ହୁଁ ଆଉ
ହଁ।
ଆଉ କଣ କରିପାରିବା ଆମେ ମାନେ ପରିବେଶ ସୁରକ୍ଷା ପାଇଁ। ଆମେ କିଛି ଭଲ ଭଲ ଗଛ ନହେଲେ ଆମ ଯେତିକି ବାରି ଅଛି ସେଠି ନିଜେ ନିଜେ ଚାହିଁଲେ ଗଛ ଲଗେଇ ପାରିବ। ନା ସବୁ ଚାଷ ନ ହୋଉ, ମାନେ ଭଣ୍ଡା ଲଗେଇ ପାରିବା
ଏତେ ଗରମ ବି ବର୍ଷା ବର୍ଷା ହବ ଗରମ ଲାଗିବନି ଛାଇ ହବ। ହଁ ଫୁଣି ଆମେ ଯୋଉ ନିଃଶ୍ଵାସ ପ୍ରଶ୍ଵାସ ନଉଛୁ ତା ଗଛ ଦ୍ଵାରା ହିଁ
ହଁ ଅମ୍ଳଜାନ ପାଇବା ଆମେ। ମାନେ ଆମେ ଯୋଉ ବାହାରୁ ସବୁ ପନିପରିବା କିଣିକି ଖାଉଚୁ ସେରା କଣ? ସେରା ସବୁ ମାନେ ଉ ସାରଦିଆ ଗୁରା, ଆମେ ନିଜେ ଚାହିଁଲେ ଆମର ଆମର ଯେତିକ ମାନେ ମାନେ କ୍ଲିନ୍ କରିକିନା ଆମେ କିଛି ଲଗେଇ ପାରିବା ଭଣ୍ଡା ହଉ ମେ ଧର ନୀତି ଦିନି ବ୍ୟବହାର କରିପାରୁଛେ, ତ ଲାଗିପାରିବ ଘରେ ଘରେ, ଭଣ୍ଡା ଆଉ ସାରୁ ବି ଲଗେଇ ପାରିବା।
ହଁ ସାର ମିଶୁଛି ବୋଲି ଆମକୁ ରୋଗ ହୋଉଛି। ବିନା ସାରରେ ପରିବା ଚାଷ ହେଲେ ଏତେ ରୋଗ କାହାକୁ ଏ ତେ ହୁଅ ନାହିଁ। ସବୁଥିରେ ସାର ଫାର ପଇଲା ନା ଚାଷୀ ମାନେ ଲୋଭରେ, ଅଧିକ ସାର ଫାର ପ
ଚାଷୀ ମାନେ ଲୋଭରେ ସାର ପକେଇକି ନା ମାନେ ଜିନି ସବୁ ବଡ କରିଦଉଛନ୍ତି ହଁ। ସେରା ଆମେ ଦେଖ
ହୁଁ ତାଙ୍କ ଲୋଭ
ତା ଭିତରେ ତ ଖରାପ ନା? ହଁ ଯେତେ ଚାହିଁବ ଆମେ ନିଜେ ନିଜ ଯେ ମାନେ ନିଜ ନିଜ ବାରିରେ କିଛି କିଛି ଲଗେଇକି ଆମେ ଖୁସି ଲାଗିବ ଆମେ ଖାଇବା ସେରା ତ ଆମ ଦେହ ଖରାପ ହବନିନା ବେଶୀ।
ବିନା ସାରରେ ହ ଖାଇବା ପରିବା ହେଲେ ଦେହ ଏତେ ଆଉ ଆଗ କାଳେରେ ଫୁଣି ସେ ବିନା ସାରରେ ହଉଥିଲା। ଏବେ ସିନା ସବୁ ସାର ଇଏ ବାହାରିଗଲା।
ହଁ ହୋଉ ହୋଉ ରଖୁଛି ଆଉ।
ହଁ।
ହଁ।